ନମସ୍କାର ଭଉଣୀ ନମସ୍କାର ଭଉଣୀ।
ହଁ ନମସ୍କାର।
କଣ କରୁଚନ୍ତି?
ଆମେ ବର୍ତ୍ତମାନ ସନ୍ଧ୍ୟା ଦେଇକି ଏଇଠି ବସିଛୁ ଆଉ ଆପଣ କଣ କରୁଚନ୍ତି?
ମୁଁ ବି ସନ୍ଧ୍ୟା ଦେଇକି ରୁଟି ଶେକିକି ଆସିକି ବସିଛି ଆଉ।
ସନ୍ଧ୍ୟା ଦେଇକି ରୁଟି ଶିକି ସାରିଲେଣି।
ଆଜ୍ଞା।
ଏତେ ଜଲ୍ଦି?
ଶଶୁର ଟିକିଏ ଜଲଦି ଖାଆନ୍ତି ତ ପେସେଣ୍ଟ ଦେହ
ଘରେ ଆଉ ସବୁ କିଏ କିଏ ଅଛନ୍ତି?
କି ଘରେ ଶାଶୁ ଶଶୁର ସ୍ୱାମୀ ମୁଁ ଭଣୁଜା ଭାଣିଜୀ। ନଣନ୍ଦ।
ହଉ ବର୍ତ୍ତମାନ ଘରେ ସମସ୍ତେ ଭଲ?
ମୁଁ ବହୁତ ଭଲ ଅଛି, ଆପଣଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି?
ଆମ ପରିବାରରେ ମୁଁ ମୋ ହଜବେଣ୍ଡ ଆଉ ମୋର ଗୋଟେ ଛୋଟ ଝିଅ। ଆଉ ମୋ ଦେଢ଼ୁଶୁର ମୋ ଯା ତାଙ୍କର ବି ଗୋଟେ ଝିଅ। ଆଉ ମୋ ଶଶୁର, ସାତ ଜଣର ଗୋଟେ ଭଲ ଶୁଖୀ ପାରିବାର ଆଉ।
ଆପଣଙ୍କୁ ଆପଣ ସନ୍ଧ୍ୟାବେଳେ କଣ ଖାଇଥିଲେ?
ଆଉ ଆପଣଙ୍କ ଗାଁଆର ବର୍ତ୍ତମାନ ସୁଦ୍ଧା କେମିତି କଣ ଉନ୍ନତି କଣ ଚାଲିଚି?
କମେଇ ତ ଉନ୍ନତି କରଣ ଚାଲିଛି, ଯୋଉ ସରକାର୍ ଯୋଉ ଘର ଦଉଛନ୍ତି ଇନ୍ଦିରା ଆବାସ ଏବେ କଣ ସରପଞ୍ଚ ତରଫରୁ ପଚରା ଗାଡି ବୁଲୁଥିଲା, ରାସ୍ତା କାମ ବି ହଉ ଛି ଉଁ ତାପରେ ବି
ଏବେ ତ ପ୍ରାୟତଃ ସବୁ ହୁଁ ଗ୍ରାମରେ ବୋଧେ ରାସ୍ତା କାମ ଏବେ ଆସିଛି ମାନେ ରୋଡ଼ କାମ ସବୁ ଆସିଗଲାଣି ଗାଁକୁ କାରଣ ଆଗକୁ ବି ଅଛି ଆମର ଇଲେକ୍ସନ ଅଛି। ସେଥିପାଇଁ ଏବେ ପ୍ରାୟତଃ ସବୁ ଗାଁଆ ଆଡ଼େ ବର୍ତ୍ତମାନ ଇଲେକ୍ସନ ଯଉ ଇଲେକ୍ସନ ଲାଗି ରାସ୍ତା କାମ ଗୁଡ଼ାକ ଏବେ ଜୋରସୋରରେ ସବୁ ଚାଲିଛି।
ଉହୁଁ ଆପଣ ହଁ ହୁଁ ଆପଣ କଣ କରିବାକୁ ଭଲ ପାଆନ୍ତି?
ମୁଁ ଏଇ ପିଲାଙ୍କୁ ପାଠ ପଢ଼ିବାକୁ ବହୁତ ଭଲ ପାଏ?
ଆପଣଙ୍କ ଖାଇବା ପସନ୍ଦ କଣ?
ମତେ ଖାଇବାକୁ କଣ ଭଲ ଲାଗେ ମତେ ସାଧା ସିଧା ଟିକେ ସାଧା ଭାତ ଡାଲି ଟିକିଏ ସାଧା ଭଜା ହେଲେ ମୋର ଚଳିବ କିଛି ନାହିଁ ଖୁସି।
ଆପଣଙ୍କୁ ହୁଁ ହୁଁ ସବୁଠୁ କୋଉ ପର୍ବଟା ଅଧିକା ବହୁତ ଭଲ୍ ଲାଗେ? ହୁଁ।
ମତେ ବହୁତ ରଜ ପର୍ବଟା ମତେ ବହୁତ ଭଲ ଲାଗେ।
ଏବେ ତ ରଜ ଆଉ ମାସଟେ ହବ ଗଲା। ଆପଣ କେମିତି ପାଳନ କଲେ?
ରଜ ହଁ ରଜକୁ ବହୁତ ଭଲ ଭାବରେ ଆମେ ପାଳନ କରୁଚୁ। ବହୁତ ବୁଲିଚୁ ମଜାମସ୍ତି କରିଚୁ, ଆଉ ପ୍ରଥମ ରଜ ଦିନ ତ ପଡିଥିଲା ସଣ୍ଡେ ଆଉ ସଣ୍ଡେରେ ଆମେ ଆଣିକି ପୁରା ଭଲ ଭାବରେ ଜାଣୁ ସଟରଡେ ଦିନ ଆଉଶମାନେ ତା ପୂର୍ବ ସଜବାଜ ଦିନ ଆମେ ଟିକେ ପୋଡ଼ପିଠା ପୋଡ଼ି ପାଡ଼ି ଦେଇଥିଲୁ। ଅ, ସ, ରବବାର ସକାଳୁ ଉଠିକି ସବୁ ନୂଆ ବସ୍ତ୍ର ପିନ୍ଧି ଗାଧେଇ ପାଧେଇ ମୁଁ ଝିଅକୁ ରେଡ଼ି କରି ଆମେ ସବୁ ପୋଡ଼ପିଠା ଖାଇଲୁ। ତାପରେ ସବୁ ହେଇଥିଲା କଣ ମିଠା ଖାଇଲୁ, ରଜପାନ ଖାଇଲୁ। ଆଉ ଆରିସା ପିଠା କରିଥିଲୁ ଖାଇଲୁ। ତାପରେ ଖରାବେଳେ ଭୋଜି ପାଇଁ ହେଇଥିଲା ପ୍ରସ୍ତୁତ। ଭାତ ଓ ମଟ୍ ଟନ୍ ସାଲାଡ଼ ଆଉ ପାମ୍ପଡ଼ ଏଗୁଡ଼ା ସବୁ ଖାଇଲୁ। ଆଉ ପୁଣି ରାତିକି ବି ପୁଣି ପ୍ରସ୍ତୁତ ହେଲା କଣ ବର ଚକୁଳି ମଟନ୍। ମଟନ୍ କିଛି ବଳକା ରହି ଯାଇଥିଲା ସେଇ ତା ସହିତ ଟିକେ ଚକୁଳି। ଚକୁଳି ସହିତ ମଟନ୍ ପୁରା ବଢ଼ିଆ ଟେଷ୍ଟି ଟେଷ୍ଟି ଖାଇବା। ଆଉ ତାପର ଦିନ ତ ଥିଲା ରଜ ସଂକ୍ରାନ୍ତି ଆଉ। ରଜ ସଂକ୍ରାନ୍ତିରେ ଆମେ ଯାଇଥିଲୁ ଟିକେ ଏଇଠି ଗୋଟେ ଆମର ମନ୍ଦିର ଅଛନ୍ତି କଣ ଅଁ, ମୁଁ ବାବା ଆମର ବରିରେ ଅଛନ୍ତି ସାଇବାବା, ସେଠିକି ଟିକେ ଯାଇଥିଲୁ ବୁଲି। ତ, ସେଠି ଟିକେ ସଂକ୍ରାନ୍ତି ଦିନ ସେଠି ବୁଲାବୁଲି କରି, ଟିକେ ସେଠି ଟିକେ ଠାକୁରଙ୍କ ପ୍ରସାଦ ସେବନ କଲୁ। ସେଦିନ ବି ଆମେ କଣ କରିଥିଲୁ, ସେଦିନ ଗୋଟେ ଭଲ ହେଇଥିଲା କଣ ଆଇଟମ୍ ନା ଅଁ, ପୁରି ତରକାରୀ, ପୁରି ତରକାରୀ କି ଟିକେ ସବୁ ଛୋଟ ପିଲାମାନେ ବହୁତ ଭଲ ପାଆନ୍ତି, ପୁରି ତରକାରୀ କରିଥିଲୁ। ଆଉ ତା ପରଦିନ ଲାଷ୍ଟ ଦିନ ତ ଥିଲା ଆମର ନା କଣ, ମଙ୍ଗଳବାର ଥିଲା ବୋଧେ? ମଙ୍ଗଳବାର ଦିନ ଆଜ୍ ୟୁଜୁଆଲ୍ ସେମିତି ବି ସାଧା ସମସ୍ତେ ଖାଆନ୍ତି।
ଆଉ ସକାଳେ ହେଇଥିଲା ବରା ତରକାରୀ, ଆଉ ଖରା ବେଳେ ବି ସେମତି ସାଧା କଣ ପୋଟଳ ପନିର୍, ଭାତ, ଡାଲି, ପୋଟଳ ପନିର୍। ସାଲାଡ଼, ପାମ୍ପଡ଼, ଏଉଡ଼ାକ ଟିକେ ଖାଇବା କଥା। ଆଉ ରାତିରେ ସେଇ ଥିଲା ଚକୁଳି ପିଠା ଆଉ ତରକାରୀ। ଏମିତି ରଜରେ ବୁଲାବୁଲି ବହୁତ ଥିଲା ମଜାମସ୍ତି ବହୁତ, ବହୁ ଉତ୍ସବ ସାରା କୁଣିଆ ସବୁ ଘରକୁ ଆସିଥିଲେ। ସବୁବେଳ ପାଇଁ ରଜ ପାନ, ମିଠା ଆମ୍ବ, ପିଠା, ମିଠା। ବହୁତ ବଢିଆ ଲାଗିଲା ଆଉ। ଆ ଆପଣଙ୍କ ଘର ବିଷୟରେ କିଛି କୁହନ୍ତୁ, ଆପଣଙ୍କ ଘରଟା କୋଉ ଡିଷ୍ଟ୍ରିକ୍ଟ ରେ?
ହୁଁ, ହୁଁ, ହୁଁ, ହୁଁ ଆପଣ ହୁଁ, ମୁଁ ରଜ ବିଷୟରେ କହୁଛି, ଆପଣ ଶୁଣନ୍ତୁ ମୁଁ କେମିତି ପାଳନ କରିଥିଲି।
ଆଜ୍ଞା, କୁହନ୍ତୁ।
ମୁଖ୍ୟତଃ, ରଜ ହଉଛି ତିନି ଦିନ। ଆମ ପାର ଭାବରେ ଚାରି ଦିନ ପାଳନ କରାଯାଏ। ପ୍ରଥମ ହଉଛି ସଜବାଜ। ରଜ ସଂକ୍ରାନ୍ତି, ଶେଷ ରଜ।
ହଁ।
ପ୍ରଥମ ରଜ ଦିନ ଅ ହୁଁ, ରବିବାର ପଡିଥିଲା ସମସ୍ତଙ୍କ ଘରେ ଯେମିତି ଆମିଷ ହେଇଥିଲା ଆପଣ ଯେମିତି କହିଲେ। ଆମ ଘରେ ହି ସେମିତି ହେଇଥିଲା ଆମର ଯେମିତି ଯୌଥ ପରିବାର। ଯୌଥ ପରିବାର ରେ ଆମେ ସମସ୍ତେ ମିଳିମିଶିକି ଖାଉ ମିଳିମିଶିକି ବୁଲିବାକୁ ଯାଉ। ମିଳିମିସିକି ଦୋଳି ଖେଳିବାକୁ ଯାଉ। ତାପରେ ଆମର ବି ପିଠା ହଉଥିଲା, ଯେମିତି କି ପୋଡ ପିଠା। ମଣ୍ଡା, କାକେରା, ଆରିସା, କଦଳୀ, ମି ଠା ସବୁ ବନ୍ଧୁବାନ୍ଧବ ଯୋଉ ଆଣିଥିଲେ ତାକୁ ସାହି ପଡିଶାରେ ବଣ୍ଟା ହେଲା ଆମ ଘରେ ବି ଯୋଉ ପିଠା ହେଇଥିଲା ତାକୁ ବି ସହ ବଣ୍ଟା ହେଲା। ତାପରେ ରଜ ପାନ ବି ଖିଆ ହେଲା, ର ରଜ ଦୋଳି ବି ଖେଳାଗଲା। ଆମେ ବି ଯାଇଥିଲୁ ରଜ ସଂକ୍ରାନ୍ତି ଦିନ, ମ ଭାବନାୟକ ଚଣ୍ଡୀଖୋଲ ବୁଲିବା ପାଇଁ ସାଇ ଆଶ୍ରମ। ଢେଙ୍କାନାଳ। ଠାକୁର ତାପରେ ଆମେ ବି ରଜରେ ରଜ ପାନ ଖାଇ ଯେମିତି ଝିଅ ମାନଙ୍କର କିଛି କାମ ନଥାଏ ଆମେ ତ ସବୁ ଯେମିତି କାମ କରେ ରଜ ତିନି ଦିନ ଯାକ ଆମେ ଯେମିତି କାମ କରିନି ଶେଷ ରଜ ଦିନ ଆଉ ଯୋଉ କୃଷକ ମାନେ କିଛି କରନ୍ତି ନି, ଶେଷ ରଜ ଦିନ କୃଷକ ମାନେ ନିଜ ନିଜ ବିଲ କୁ ଯାଆନ୍ତି, ଅନୁକୂଳ ଯାଇ କରନ୍ତି, ଅନୁକୂଳ କରିକି କୃଷକ ତାଙ୍କ କାମ
ହଁ।
ଯେହେତୁ ଓଡିଆ ପାରମ୍ପାରିକରେ ଏ ରଜ ତିନି ଦିନି ଯାକ ଆଗେ କିଛି କରନ୍ତିନି କି ମାଟିକୁ କଷ୍ଟ ଦିଅନ୍ତିନି। ସେଥିପାଇଁ ଚାଷ କାମ ହୁଏ ନାହିଁ। ଶେଷରଜ ଆଉ ଚାରି ଦିନ ଯୋଉ ହୁଏ। ଆପଣ କବିତା ଜାଣିଛନ୍ତି?
ନାଇ
ଆପଣ କବିତା କହିପାରିବେ? ଆଜ୍ଞା
ନାଇଁ। କଣ କୋଉ କବିତା କହୁ କହୁନାହାନ୍ତି?
ଆପଣଙ୍କ ଇଚ୍ଛା।
ନାଇଁ ଟିକେ ଥିଲା ଆଉ କଥାବାର୍ତ୍ତା ତ ଭଲ ଲାଗୁଛି, କବିତା ତ କିଛି ବର୍ତ୍ତମାନ ସୁଦ୍ଧା ମୋର ମନେ ନାହିଁ, ଆ- ଆପଣ କଣ କବିତା ଜାଣିଛନ୍ତି କହୁନାହାନ୍ତି?
ମୁଁ ତ ଅପେକ୍ଷାରେ କହୁଛି ସେଟା ମୁଁ ଆଜି ହିଁ ଲେଖିଛି।
ହଁ।
ଏଇ ଆସୁଛି କହି ଏଇ ଆସୁଛି କହି କେବେ ନ ଫେରି ତାହାଠୁ ଶିଖିବା କଥା, ତାହାଠୁ ଶିଖିବା କଥା। ଆଉ ସେ ଆସିବନି ଜାଣିବି ତା ବାଟ ଚାହିଁବା ଚାହିଁ ରହିବା ମୋଠୁ ଶିଖିବା କ ମୋଠୁ ଶିଖିବା କଥା ଅପେକ୍ଷା। କେମିତି ଲାଗିଲା?
ବହୁତ ବଢିଆ ହେଇଛି, ବହୁତ ବଢିଆ ଆପଣ ନିଜେ ଲେ
ଛୋଟୁ ଆଜ୍ଞା।
ବହୁତ ବଢ଼ିଆ ଆପଣଙ୍କୁ ହଁ କୁହନ୍ତୁ।
ଯିଏ ତମକୁ କହୁଚି ଯିଏ ତମକୁ କହୁଚି କି ମୁଁ ତୋର ଭୁଲକୁ ତାକୁ କହିଦେବି ସେ ନିଶ୍ଚିନ୍ତ କହିବ। ସେ ନିଶ୍ଚିନ୍ତ କହିବ ସେ ଆଜି ନୁହେଁ ତ କାଲି କହିବ। ହେଲେ ସେ କହିବ ସେଥିପାଇଁ ନିଜ ଭି ତର କଥାକୁ ନିଜ ଭିତରେ ରଖ। ମୁଁ ହଉଚି ସେଇ ପ୍ରମାଣ। ମୁଁ ହଉଚି ସେଇ ପ୍ରମାଣ। ଧନ୍ୟବାଦ ଶୁଣୁଥିବାରୁ।
ହଁ। ବହୁତ ବଢ଼ିଆ ଲେଖିଚନ୍ତି। ନିଜର ମନର କଥାକୁ ପଦ୍ୟ ମାଧ୍ୟମରେ ପ୍ରକାଶ କରିଚନ୍ତି ଆଉ। ବହୁତ ବଢିଆ ଲେଖା।
ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ହୁଁ।
ଜୟ ଜଗନ୍ନାଥ।